ହ୍ୟାଲୋ
କେମତି ଅଛ?
ବହୁତ ଭଲ ଅଛି ତମେ କେମିତି ଅଛ ଆରେ ଏ ଡ୍ରେସ୍ ସବୁ ଫୋଲ୍ଡ କରୁଚି ହଁ। ସଫା ହେଇକି ପଡିଥିଲା ସବୁ ସ ଭାଙ୍ଗିକି ରଖୁଛି ଆଉ
ଆଉ ସନ୍ଧ୍ୟାରେ କଣ ଖାଇଥିଲ କଣ ଆଜି ସନ୍ଧ୍ୟାରେ କଣ ଖାଇଥିଲ?
ତମକୁ ତ ଜଣା ମୁଁ ତ ଡେଲି ଚା ପିଏ ସନ୍ଧ୍ୟାବେେଳେ ଆଉ କଣ ଖାଇବି। ଚା ବିସ୍କିଟ ଆଉ ତମେ
ଦିନ୍ ମୁଁ ସନ୍ଧ୍ୟାବେଳେ ସେଇ ମୁଢି ମୁଢି ଦିଟା ଖାଇଥିଲି ବି ଆଉ ମୁଢ଼ି ପିଆଜ ତା ସହିତ ଟିକେ ମିକ୍ସଚର ସୋରିଷ ତେଲ ତାର ଯୋଉ ମଜା ଟିକେ ଅଛି ଅଲଗା ଆଉ
ମିକ୍ସଚର ସୋରିଷ ତେଲ ଆଉ ସହିତ ଆଉ ଟିକେ କୁର୍କୁରା ବଗେରା ପକେଇଦେଲନି ଭଲ ହେଇଥାନ୍ତା।
ହଁ ପକେଇଥାନ୍ତୁ ସେ ଦୋକାନ ଖୋଲା ନଥିଲା ନା ଛୁଆ ବର୍ଷା ବି ଟିକେ ଉଠେଇଥିଲା। ଆଉ କାହାକୁ ପଠେଇବୁ କି ନିଜେ ଯିବୁ ସେଇଥିପାଇଁ ଓହୋ ନା ଟିକେ ବହୁତ ଦିନ ପରେ କଥା ହେଲି ତ ଆଉ ତମ ସହିତ ସେତେ ଟିକେ ଖୁସିରେ ବହୁତ ସ୍ପିଡ କହିଦେଉଛି ଆଉ
ଆଚ୍ଛା ପୁରା ଏକ୍ସାଇଟେଡ ହେଇକି ଅଛ ଆଉ ଦିନରେ ମୁଁ ଆଉ ପକ୍ ଖାଇଥିଲି ପଖାଳ ଆମ୍ବ ଅ ପୋଟଳ ଭଜା ଆଳୁଦଳା ହୁଁ‌
ପଖାଳ ଟା ପୁରା ନିଆରା ବୋଧେ ନା ସେ ସବୁବେଳେ ପଖାଳ ହିଁ ଖାଇବାକୁ ଇ ଇଛା ହଉଛି ହଁ
ନା ନା ବର୍ଷକ ବାର ମାସରେ କେବେ କେବେ ଇଚ୍ଛା ହବନି କେବଳ ଖରା ଦିନ କୁ ଛାଡିକି ଅଲଗା ଟାଇମ ରେ ଇ ଇଛା ହଉଥିବ ବାସ ଓନ୍ଲୀ ବିରିୟାନୀ ଖାଉଥିବ। ଏ ଏଇ ଖରାଦିନ ହଉଛି ପଖାଳ ଆଉ ତମେ
ହଁ ମତେ ମୁଁ ବି ସେଇ ପଖାଳ ଖାଇଥିଲି ଜାଣିଛ ପଖାଳ ସହିତ ଟିକେ କାଇଁ ଆମ୍ବ ଆଉ ଆମର ହେଇଥିଲା ଭେଣ୍ଡି ଆଳୁ ଭଜା ଆଉ ବାଇଗିଣ ଛଣା ହେଇ ଥିଲା ଅ ଏଇ ସବୁ ଖାଇଥିଲା ଆଉ ଅଧିକ ଜିନିଷ ମତେ ଖାଇବାକୁ ଇଚ୍ଛା ହଉନି ଯଉ ଗରମ ବି ହଉଛି ନା। ମାନେ କଣ କହିଲୁ ଟିକେ ନ ଯାହା ବି ହେଲେ ଟିକେ ଦଳା ଦଳି ଉପରେ ହେଇଗଲେ ବି ଖାଇଦେଲେ ଶାନ୍ତି। ଗରମ କୁ ଖାଇବାକୁ ବି ଇଚ୍ଛା ଲାଗୁନି।
ଆଉ ଏବେ କଣ କରୁଛ ତମେ
ଏବେ କଣ ଆମର ଟିକେ ବର୍ଷା ଉଠେଇଥିଲା ଟିକେ ଛାତ ଉପରେ ଚାଲୁଚି ଆଉ ଗରମ ବି ଲାଗୁଚି ରୁମ ଭିତରେ ହି ହଁ ପାଗ ତ ଆଜି ବହୁତ ମସ୍ତ ଅଛି ମାନେ କଣ କହିଲ ବହୁତ ସୁନ୍ଦର ପାଗ ଅଛି ଆଜି ଆମର ଟିକେ ବିଜୁଳି ଟିକେ ମାରୁଚି। ଆଉ ଚା ଟିକେ ଆକାଶ ଟା ବି ବହୁତ ସୁନ୍ଦର ଦେଖା ହଉଛି। ତ ତାରା ବି ଆଜି ପଡିନି ତାରା ତାରା ଆଜି ବେଶୀ ପଡିନି ନାଇଁ ବୋଧେ ବର୍ଷା ପାଇଁ ବୋଧେ ତାରା ପଡିନି ନହେଲେ ବହୁତ ସୁନ୍ଦର ଦେଖାଯାଉଛି।
ହଁ ବେଶୀ ବିଜୁଳି ଘଡଘଡି ମାରୁଥିଲେ ଘରକୁ ପଳେଇବ ତମ ୱେଦର ଚ ଏନଜୟ କରେଇବା ଚକରରେ ନା ଜୀବନ ବି ପଳେଇବ ନହେଲେ।
ନାଇଁ ନାଇଁ ପଳେଇବା ଆଉ ଆଉ କଣ ତମର ଏବେ ଆଗକୁ ପ୍ଲାନିଂ ରଖିଛ ଆ ଖରା ଦିନ ଆମର ଯୋଉ ଗ୍ରୀଷ୍ମ ଛୁଟି କେମିତି ଏଇ ଉପଭୋଗ କରୁଛ ତା ବିଷୟରେ ଟିକେ କୁହ ଆଉ ତମର ଆଇଉ ରୁହ
କିଏ ଏ ଭାବିଥିଲି ବାହାରକୁ ଯିବା ପାଇଁ ହଁ ଅଟ ଟ୍ରିପ୍ ଯିବା ପାଇଁ ଭାବି ଥିଲି କିନ୍ତୁ ଏକୁଟିଆ କଣ ଯିବି ଭାବିଲି ଫ୍ୟାମିଲିକୁ ନେଇକି ଯିବି ପୁଣି ଫ୍ୟାମିଲିରେ ଘରେ ବି ସମସ୍ତେ ରାଜି ହଉନାହାନ୍ତି।
ହ
ହଁ।
ହଉ ଯା ଆଉ ତମର ଯୋଉ ଏବେ ଏକ୍ସାମ ଦେଇଥିଲ କେମତି କଣ ପେ--ପେପର କେମତି କଣ ଆସିଥିଲା?
ଏକ୍ସାମ୍ ହଁ ସବୁ ମସ୍ତ ହେଇଛି। କୋଶ୍ଚିନ୍ ବହୁତ ଭଲ ଅଛି। ମାନେ ଏ ମତେ ତ ଲାଗୁଥିଲା କୋଶ୍ଚିନ୍ ଗୁଡା ଇଜି ଅଛି। ନା ନା ସବୁ ସିଲାବସ ଭିତରେ ଅଛି। ହଁ ମତେ ଲାଗୁଥିଲା ବି ଇଜି ଇଜି ଅ ଅଛି ବୋଲିକି ହଁ। ମୁଁ କିଛି ଛୁଆଠୁ ବି ମାନେ ବୁଝୁଥିଲି। ସହଜ ତାକୁ ପଢ଼ିବାକୁ ପଡେ ନା ଆଉ।
ଆଉ ସେଇ ତ ପାଠ ତ ପଢ଼ିବା ଆମେ ବି ସେଇ କୁହନି ଏତେ ଲେଖିବାକୁ ପଡୁଛି ମାନେ ଛୋଟବେଳେ ଆମେ ପଢ଼ିଥିଲୁ ଏତେ ସୁନ୍ଦର ମାନେ ସବୁ ପଢ଼ିକି ଯାଉଥିଲୁ ତାକୁ ଏତେ ସୁନ୍ଦର ଲାଗୁଥିଲୁ ଆଉ ବଡ ହେଲା ପରେ ତାକୁ ଯୋଉ ଏତେ ପଢ଼ିକି ଏତେ ଲେଖିବାକୁ ପଡୁଛି ଗୋଟେ କୋଶ୍ଚିନ୍ ଆଠପେଜ, ଦଶପେଜ କେମିତି ତାକୁ କହିବ କହିଲ ମନେ ରଖିବ ଲେଖିବ। କ ଯେ ତମେ ତାକୁ ପୁରା ଟୋଟାଲ ଉପରେ ବୁଝିଯିବ ଯାଇକି ଲେ ଲେଖିପାରିବ ସେଇଟା ହିଁ ଗୋଟେ ମ୍ୟାଟର କରେ।
ହଁ ଛୋଟ ବେଳେ ଇଚ୍ଛା ହଉଥିଲା କେତେ ପଢ଼ିବା ପାଇଁ ସବୁବେଳେ ବହିକୁ ଧରିକି ବୁସୁଥିଲ ପଢୁଥିଲ ହଁ କି ନାଇଁ? ଆଉ ଏବେ ଆଉ ସେ ଇଚ୍ଛା ବି ନାହିଁ କଣ ପାଇଁ ମୁଁ ଜାଣିପାରୁନି।
ଯାହା ହଉ ତମ ସହିତ କଥା ହେଇକି ଟିକେ ଭଲ ଲାଗିଲା। ଘରେ ସମସ୍ତେ
ହଁ ନାଇସ୍ ଟୁ ମିଟ୍ ୟୁ ମତେ ବି। ଆଉ
ଆଉ କଣ କୁହ? ଆଉ ରାତିରେ ତମର କଣ ଖାଇବା?
ରାତିରେ ଆମ ଘରେ ଭଜା, ରୁଟି, ଅମଲେଟ। ଏମିତି ଏ ସବୁ ହେଇଛି ଆଉ। ତମର?
ଆମର ବି ସେଇ ରୁଟି କାହିଁ କହିଲଲେ ଆମର ରୁଟି ଯାହାବି ହେଲେ ସବୁବେଳେ ଖିଆଯାଏ। ମାନେ ଖ ମୋତେ କିନ୍ତୁ ରୁଟି ବହୁତ ପସନ୍ଦ ମୋତେ ଯଦି ତିନ ଟାଇମ ରୁଟି ଦବ ତ ମୁଁ ଖାଇବି, ରୋଷେଇ ଘରେ ଆମର ମା କରୁଛନ୍ତି।
ଆଚ୍ଛା। ତମ ଘରେ କିଏ କିଏ ସବୁ ଅଛନ୍ତି? ହଁ ମୁଁ ଶିଖିଛି କିଛି ଶିଖିଛି କିଛି ଶିଖିନି। ସେମିତି ଦେଖ ମୁଁ ଅନଲାଇନ ରୁ ଦେଖିକି ମୁଁ ବନେଇ ଦେବି ଠିକ୍ ଅଛି। ନର୍ମାଲି ମୋ ଠୁ ବହୁତ ଭଲ ହୁଏ ଚା। ଚାହାକୁ ଛାଡିକି ତାଠୁ ବେଶୀ କିଛି ଭଲ ହୁଏ। ହଁ ହଁ, ହଁ ପକ୍କା। ଯଦି କହୁଛ ପକ୍କା ତମକୁ ଡାକିବି ଆମ ଘରକୁ ହଁ।
ଆଜ୍ଞା।
ଆଉ ତମେ ଆଉ ଆଉ କିଛି ସାଙ୍ଗ ମାନଙ୍କୁ ବି ଡାକିବା ହଁ। ଘରେ ବସିକି ଗୋଟେ ଟି ପାର୍ଟି କରିବା ଆଉ।
ଭଲ ଆଉ ଗୋଟେ ଖଟି ଟେ ହବ ଆଉ ଚା ଖଟି ଆଉ।
ହଁ ଗୋଟେ ଖଟି ବନେଇବା ଆମେ।
ଆଉ, ଆଉ କଣ କୁହ ତମର ହଁ ଯୋଉ ଆମେ ତ ସେଦିନ ଯୋଉ
ଏକ୍ସମ୍ ଦଉଥିଲ କଣ ଏବେ ହେଲା ମାନେ ଯୋଉ କହୁଥିଲ ନା ପଢ଼ାପଢ଼ି କରୁଥିଲ?
ହଁ ପଢ଼ାପଢ଼ି ମୋର ଚାଲିଛି ଏବେ ଏକ୍ଜାମ ଦେଇକି ଆସିଛି ନା ଘରକୁ ଆମର ଗ୍ରୀଷ୍ମ ଛୁଟି ହେଲା। ମୁଁ ଘରୁକୁ ଏବେ ଆସି ଏକ୍ସାମ୍ ତ ମୋର ବହୁତ ଭଲ ହେଇଛି। ମୋର ବହୁତ ଭଲ ଯାଇଛି। ରେଜଲ୍ଟ ତ ଆସିନି ରେଜଲ୍ଟ କେବେ ଆସିବ ବି କହିନାହାନ୍ତି।
ସବୁ ସିଲାବସରେ ଥିଲେ ତ?
ହଁ ସିଲାବସ ମାନେ ବହୁତ ଭଲ ହେଇଛି, ମାନେ ଲାଗୁଥିଲା ଯିଏ ବି ପଢିଥିବ ସେ ବହୁତ ଭଲ କରିବ। ତଥାପି ଟିକେ ହଡ଼ଭଡିଙ୍ଗ ଆଉ।
ଆଛା ହେଲେ ଭଲ ଅଛି କହିବାକୁ ଗଲେ ଆଉ।
ହଁ ଭଲ ଅଛି, ବହୁତ ଭଲ ଅଛି।
ତାହେଲେ ହେଲା ଆଉ ଏଥର ତମେ ଚାକିରି କରିବ।
ହଁ ଚାକିରି ତ କଲେ ବହୁତ ଭଲ କଥା, ନିଜର ଇଚ୍ଛାରେ ବଞ୍ଚି ପାରିବ, ଚାଲୁନ କୁଆଡେ ଯିବା? ଖରା ଛୁଟି ଅଛି ଚାଲ ଗୋଟେ ବହୁତ ଭଲ ସୁନ୍ଦର ଜାଗା ଚୁଜ କରିବା, ଯୋଉଥିରେ କି ଯାଇକି ହଁ ଗାଁକୁ ଆସିଛି।
ହଁ ଚାଲ ଯିବା ଆଉ ଦି ତିନି ଜଣଙ୍କୁ ଆମ ସାଙ୍ଗ ପିଲାଙ୍କୁ ଆଡ କରିବା।
ହଁ ଚାଲ ମିଶିକି ଗୋଟେ ବହୁତ ଭଲ ଆଁ ସୁନ୍ଦର ଆଁ ମନୋହିତ ଦୃଶ୍ୟ ଦେଖିବା, ନୋ ୟେସ
କଉ ଠାକୁର ସ୍ଥାନକୁ ଯିବା ପୁରୀ ଯିବା ଭାବୁଛି। କେମିତି କଣ ଯିବା ଆମେ ସବୁ? କେମିତି ଯିବା, କେତେ କଣ ପଇସା କରିବା କେତେ କେମିତି କଣ ସବୁ ଯିବା କୁହ?
ଚାଲ ଯିବା ଗୋଟେ ଉ ଆ ଗାଡିକୁୁ ଇଏ କରିକି ଯିବା ଆଉ।
ଆଛା ଶୁଣ ଗୋଟେ ଗାଡିରେ ଆମେ କିଛି ଛୁଆ ଯିବା ହେଲା, ହ୍ୟାଲୋ।
ଆଜ୍ଞା ଯିବା।
ହଁ ଗୋଟେ ଗାଡିରେ ଆମେ କିଛି ଛୁଆ ଚାରି ପାଞ୍ଚ ଜଣ ହେଇଯିବ ତ ଆମର।
ଇଏସ୍।
ହଁ।
ଚାଲ ଆମେ ମିଶିକି ଯିବା ତାହେଲେ ଶୁଣ ମୁଁ, ମୁଁ ଭାବୁଛି ଅଛି ମୁଁ ମୋର ଯେମିତି ଆମର ଇଏ ଜିନିଷ ନମକିନ ଜିନିଷ ନେଇକି ଜିବି ଖାଇବା। ମତେ ଟିକେ ବହୁତ ଭଲ ଲାଗେ ଗାଡିରେ ବସିକି ଖାଇବା ବହୁତ ପସନ୍ଦ। ହ ତମେ ଯେମତି କଣ ଟିକେ ନେଇ ଆସିବ ଖାଇବା ପାଇଁ। ତମକୁ କଣ ଖାଇବାକୁ ବେଶୀ ଭଲ ଲାଗେ କହିଲ?
ମତେ ମୁଁ ନର୍ମାଲି ଏବେ ସାଧା ଜିନିଷ ଖାଉଛି। ହଁ ସବୁବେଳେ ଆଉ ଆଇଁଷ ଜିନିଷ ବେଶୀ କିଛି ଖାଉନି ସବୁବେଳେ ସାଧା ଖାଉଛି। କିଛି ନାହିଁ ଯେ ଯାହାର ଯେମିତି ଇଚ୍ଛା ହବ ଆରାମସେ ଖାଇପାରିବ। କିଛି ଅସୁବିଧା ନାହିଁ। ଶୁଣ ଆମେ ଗୋଟେ କାମ କରିବା, ହ୍ୟାଲୋ
ଆମେ କାମ ଏଇଆ କରିବା କି ମାନେ ସମସ୍ତେ ସେଠି କିଛି ନା କିଛି ଜିନିଷ ନେଇଯିବା ସାଙ୍ଗରେ। ଯୋଉଟା କି ଆମକୁ ବି ସୁବିଧା ହବ। ସମସ୍ତେ କିଛି କିଛି ବାଣ୍ଟି ବାଣ୍ଟିକି ନେଇଗଲେ ଆମକୁ ସୁବିଧା ହବ ନ ଖାଇ ଖାଇବା ଜିନିଷ ନେଇଗଲେ ଆଉ କିଣିବାକୁ ବି ପଡିବନି ସେଠି, ହଁ ଖର୍ଚ୍ଚ
ହଁ ଖର୍ଚ୍ଚ ବି କମିଯିବ ଘରୁ ଶୁଣ ହଁ ମଜା ଆଉ ହବନି ନା। ହଁ ଆମେ ଶୁଣ ଆଗେ ଖାଇବା ଜିନିଷ, ପାଣି ବୋଟଲ ହଁ ଏଇ ଦିଟା ଜିନିଷ ଆଗେ ଜରୁରତ ଅଛି। ପାଖରେ ରଖିବା। ଆଉ ମଜା ତ ପକ୍କା କରିବା ଗୀତ ବଜେଇବା, ନାଚିବା ଯାହା କରିବା କଥା ଆମେ କରିବା ମଜା। ଆଉ ସବୁ ପିଲାଙ୍କୁ ବି ଆମେ ଜଣେଇଦେବା ହେଲା କି?
ହଁ।
ଜଣେଇଦେବା ଏଇ ସପ୍ତାହ ଭିତରେ ବାହାରିବା ଆଉ।
ହଁ ଏଇ ସପ୍ତାହରେ ଭାରିବା ଆଗେ ଆମେ ଆଜି ଭଲସେ ଟିକେ ମାନେ କଣ କହିଲେ ଅନ୍ୟମାନଙ୍କୁ କଲ କରିକି ବୁଝିଦେଲେ ତାଙ୍କଠୁ ବୁଝିକି ଆମେ ଗୋଟେ ଟ୍ରିପ୍ କରିବା ଆଉ। ଆଉ ରାତିରେ ଶୋଉଚ କେତେବେଳେ ତମେ, ଗରମ ଫରମ କେମତି ହଉଚି ତମ ସେପଟେ?
ଆମର ଗରମ ହଉଚି ବୋହୁତ୍ କିନ୍ତୁ ଅ ପାଖରେ ଗଛ ବହୁତ୍ ସାରା ଅଛି ନା ପବନ ଦଉଚି।
ଗାଁ ସତରେ କୁହନି ଗାଁ ଗାଁ ଭାଇ। ଗାଁ ଏତେ ସୁନ୍ଦର ଗାଁ ର ଗଛ ଗ ଗଛ ପବନ କିଛି ଦରକାର ପଡୁନନି କିଛି କୁ ସବୁକୁ ଫିକା ପକେଇଦବ ଗାଁ। ଆମ ଏପଟେ ତ ବହୁତ୍ ସାରା ନଡିଆ ଗଛ। ତମ ସେପଟେ ନଡିଆ ଗଛ ଅଛି ନା ନାଇଁ?
ହଁ ଆମର ଆମର ବର ଗଛ ଗୁଡା ବହୁତ୍ ଅଛି। ଆମେ ପଳଉଚୁ ଚାରି ପାଞ୍ଚ ଜଣ ବୁଲି ଖଟି ମାରୁଚୁ। ହଁ।
ଉଁ ବଢିଆ। ଇଭିନିଂ ୱାର୍କ?
ହଁ ସେଇ ଟାଇପ୍ ର ଚାରିଟାରୁ ତ ଭାରୁଚୁ ହଁ ଇଭିନିଂ ୱାର୍କ।
ବଢିଆ, ଆମେ ବି ସେମତି ଆମେ ସେମତି କୁଆଡେ ଯାଉନା ଆମେ ଗୋଟେ ଜାଗାରେ ବସିକି ଖଟି ମାରୁ। ଗୋଟେ ଜାଗାରେ ବସି ଚାରିଟା ବେଳ ଟାଇମ୍ ରେ କିଛି ପିଲା ବସି ବସି ଖଟି ମାରୁ, ବହୁତ୍ ମଜା କରୁ, ହସ ମଜା ଏଇଆ ଆଉ।
ହଁ ଗାଁ ରେ ଯେତେ ଦିନ ଅ
ଆଉ ଆମେ ଗାଁକୁ ଯେ ଯେତେବେଳେ ବି ଆସୁ କିଛି ନା କିଛି ଛୋଟ ଛୋଟ ଛୋଟ ମୋଟ ଫିଷ୍ଟ କରୁ ମାନେ ମିଶିକି କଲେ ଟିକେ ଭଲ ଲାଗେ। ତମେ କେବେ ଫିଷ୍ଟ କରିଚ ନା କରିନା? ଆମର ଚାରି ପାଞ୍ଚ ଜଣ।
ଆଚ୍ଛା, ଆମେ ବି ସେମିତି ଚାରି ପାଞ୍ଚ ଜଣ ଆମ ଘର ପାଖ ପିଲା
ଆମେ ଆମେ ରିସେଣ୍ଟଲି କାଲି ପରଦିନକୁ ମ୍ୟାଗି ଫିଷ୍ଟ୍ ଗୋଟେ ବନେଇଥିଲୁ। ବହୁତ୍ ବଢିଆ ହେଇଥିଲା।
ମତେ ଡାକିଆ କଥା ନା ଆଉ। ମୋ ଘର ଟା କଣ ବହୁତ୍ ବାଟ ହେଇଯାଉଚି ଏଇ ପାଖାପାଖି ତ ଅଛି ନା ମତେ ବି ଡାକିଆ କଥା। କେମତି କଣ?
ଖା ଡାକିଥାନ୍ତି ମ୍ୟାଗ କି ଫାଷ୍ଟ୍ ଆମେ ଆଣିଲୁ। ଅ ତାକୁ ଆଣିକି ସବୁର ପରିବା କାଟିଦେଲୁ। ମାନେ ତା ଦେହେରେ ପକେଇଥିଲୁ କଣ କହିଲ? ଟିକେ କୋବି ପକେଇଥିଲୁ ଆଉ ଉଁ ପିଆଜ ମାନେ ମାନେ ସିମ୍ପୁଲ ବନେଇଥିଲୁ କେମିତି ଜାଣିଚ? ତାକୁ ଫାଷ୍ଟ୍ ମ୍ୟାଗି କୁ ଟି
ଥିଲା ଲମ୍ବା ନା ପୁରା ଛୋଟ। କରିକି।
ନାଇଁ, ଲମ୍ବା ଲମ୍ବା ମାନେ ଟିକେ ସେପ୍ ଥିଲା ଭଳିଆ ଛୋଟ କାଟି ନ ଥିଲୁ। ତାକୁ ଫାଷ୍ଟ୍ ଆମେ ବନ୍ ସିଝେଇ ଦେଲୁ ପାଣିରେ ମ୍ୟାଗି ଟାକୁ। ସିଝେଇ ତାକୁ ଛାଣି ରଖିଦେଲୁ। ତାପରେ ଆକୁ ଏଇ ମସଲା ଏବେ ଶୁଖା ବାଲା କରିଥିଲୁ। ପୁରା ଝୁଣ ଝୁଣ ହଉଥିଲା। ମାନେ ମସଲା ଟିକେ ପକେଇ ଦେଇକି ଓଃ କି ଟେଷ୍ଟ ଟେଷ୍ଟ ପୁରା ଜବରଦସ୍ତ ଥିଲା।
ଭଲ ଆଉ ପୁରା ମଜା ନେଇଛ ସବୁ କରିକି।
ଆଉ କାଲି ସନ୍ଧ୍ୟା ଟାଇମ୍ ସନ୍ଧ୍ୟା ଟାଇମ୍ ରେ କରିଥିଲୁ କିଛି ପିଲା। ଆ ଏମତି ମ୍ୟାଗି ଫିଷ୍ଟ୍ ଟିକେ ଇଛା ଏମତି ବସିକ ଖଟି କରୁ କରୁ ଆ ଚାଲ ମ୍ୟାଗି ଫି
ଆରେ ଫିଷ୍ଟ କଲେ ଶୁଣ। ଫିଷ୍ଟ କଲେ ଭଲ ମଜା କିନ୍ତୁ ଖାଇବା ପରେ ସବୁ ପଳାନ୍ତି ଘରକୁ।
କୁହନା ଆମର ବି ସେମ ମୁଁ ତ ମତେ ବାସନ ମାଜିବାକୁ ଭଲ ଲାଗେ ନି ମାନେ ସେମିତି ନିଜ ଉପରେ ପଡ଼ିଲେ ତ ସବୁ କରିବାକୁ ପଡିବ କିନ୍ତୁ ମତେ ବାସନ ମାଜିବା ଭଲ ଲାଗେନି। ଆଉ ଆଉ ଜାଣିଛ ଆମେ ଏତ ଏତେ ମଜା କଥା ହଉ। କିସ୍ ଟାଇମ୍ ରେ କିଏ ଆମେ ସବୁବେଳେ ହୁଏ କିଏ ପରିବା କାଟିବ ସବୁବେଳେ
ହଁ ଶୁଣୁ ନା ଆମ୍ଭେମାନେ ବି ଏ କିଛି ଦିନ ତଳେ ବନେଇଥିଲୁ ହଁ। ଆମ୍ଭେମାନେ ଶୁଣ ଏଇ କିଛି ଦିନ ତଳେ ବନେଇଥିଲୁ ମୁଢି ସାଲାଡ ହେଲା ଗାଜର ପିଆଜ ଟମାଟୋ ଧଣିଆ ପତ୍ର କାଟିକି କରିଥିଲୁ ଅ ତମେ ଯେମିତି କର ନା କହୁଥିଲ କି ମ୍ୟାଗି ନର୍ମାଲ ବନାଅ ହଁ ସେମିତି ଆମେ କିଛି ଛୁଆ ବନେଇଲୁ। ଆ ସେଥିରେ ସୋରିଷ ତେଲ ଆ ଟିକେ ଲୁଣ ହାଲକାଶା ବିଟ ଲୁଣ ପକେଇଲୁ। ବିଶ୍ଵାସ କର ତାର ଯୋଉ ସ୍ଵାଦ ହଁ କଞ୍ଚା ଲୋକ ଗୋଟେ ଛୋଟଟେ।
ହଁ ତାର କି ସ୍ଵାଦ ବିଶ୍ଵାସ କର। ମାନେ ଭାବିିବି ହଉନି। ଭଲ ଲାଗୁଥିଲା ଆମେ ଚାରି ପାଞ୍ଚ ଜଣ ମିଶିକି ଗୋଟେ ଜାଗାରେ ଖାଇଲୁ।
ହଁ ତାହେଲେ ତ ସେଇଟା ସେଇ ସେଇଟା ଗୋଟେ ମଜା ଥାଏ ସମସ୍ତେ ମିଶିକି ଯୋଉଟା ଖାଇବା।
ହଁ ଏ ମାହଲ ତ କେବଳ ଗାଁରେ ମିଳିବ ଆଉ କୋଉଠି
ହୁଁ ଗାଁ ତ ଗାଁ ବହୁତ ସୁନ୍ଦର।
ହଁ ଗାଁ କଥା କେ ତମେ ବୁଝିପାରୁଛ ଆଉ ବାହାର ପିଲା ବିଶ୍ୱାସ କର କହିଲେ କେହି ବୁଝୁନାହାନ୍ତି।
ଗାଁ କଥା କୁହନି ମାନେ ଗାଁ ରେ ମୋର ଏବେ ମନେ ପଡୁଛି ବସି ବେଳେ ଭାବେ। ଛୋଟବେଳେ ଯୋଉ ଆମେ